ନମସ୍କାର ମ୍ୟାଡ଼ାମ୍।
ନମସ୍କାର ଶୁଭସନ୍ଧ୍ୟା।
ସନ୍ଧ୍ୟା।
କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛି
ମୁଁ ବି ଭଲ ଅଛି କଣ କରୁଥିଲେ ଖାଇଲେଣି ଆପଣ?
ନା ଖାଇନି ଏ ଯାଏ ଇଏ ସାଙ୍ଗ ଗୋଟେ ସହ କଥା ହଉଥିଲି ତ।
ଆଚ୍ଛା ଆଚ୍ଛା ତ ଆପଣ ମାନେ କେତେବେଳେ ଖାଆନ୍ତି ଯେ ମାନେ ସନ୍ଧ୍ୟାବେଳେ ଜଲ୍ଦି ଖାଆନ୍ତି ନା, ସବୁବେଳେ ଲେଟ ହୁଏ ନା କଣ ନା?
ନା ନା ଜଲ୍ଦି ଖାାଉ।
ଓ ଓ ତାହେଲେ ଆଜି ଆପଣଙ୍କର ଟିିକେ ଲେଟ୍ ହଉଚି।
ହଁ ଆଜି ଟିକେ ଲେଟ୍ ହେଇଗଲାଣି।
ଆପଣଙ୍କର ଖାଇବା ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ଆପଣ ଭେଜିଟେରିଆନ ନା ନନ୍ ଭେଜିଟେରିଆନ୍।
ମୁଁ ନନ୍ ଭେଜ ନନ୍ ଭେଜିଟେରିଆନ୍।
ଆଚ୍ଛା ଆଛା ତ ଆପଣଙ୍କୁ ଭେଜ ରେ କଣ ବେଶୀ ଭଲ ଲାଗେ, ଆଉ ନନ୍ ଭେଜ୍ ରେ କଣ ବେଶୀ ଭଲ ଲାଗେ?
ଆଉ ଭେଜ୍ ରେ ଆଉ ଭେଜ୍ ରେ ମାନେ ସେଇଟା ସେଇ ଖାଇ ତରକାରୀ ଉପରେ ରହେ ମାନେ କିଛିଟା ଜିନିଷ ପନିର୍ ର ଭଲ ଲାଗେ ହଁ କିଛି କୋଉଥର ମସ୍ ରୁମ୍ ଭଲ ଲାଗେ। ହଁ ନହେଲେ ମାନେ ଚଣା। ଚଣା ଭଜା ଗୋଟେ ମୋ ମା ବନାନ୍ତି, ସେଇଟା ବହୁତ ଭଲ ଲାଗେ ମତ
ଓ ଆଚ୍ଛା ଆଚ୍ଛା, ଛୋଲେ ଛୋଲେ। ଖାଆନ୍ତି।
ହଁ ଖାଏ ଛତୁ ଛତୁ ମତେ ବହୁତ ପସନ୍ଦ। ମାନେ ବି ଗାଁଆ ର ଛତୁ ଯଉ
ହଁ ଗାଁ ଛତୁ ମତେ ବି ବହୁତ ପସନ୍ଦ। ହୁଁ ହୁଁ ଗାଁ ଛତୁ ମତେ ମାନେ ଏବେ ତ ଟିକେ ଏବେ ତ ଏ ବର୍ଷା ଏବେ ପୁଣି ଏବେ ହଉଛି, ତ ଏବେ ସେ ଛତୁ ହବ। ଗାଁ ରେ ସବୁ ଛତୁ ଫୁଟିବ ଅ ଅ ମିଳି ଆ ହଁ। ବହୁତ ଟେଷ୍ଟ ସେଇଟା ବି ମାନେ ଖାଇବାବି ସେଇଟା ମାନେ ଭାଗ୍ୟର କଥା ଲାଗୁଛି ଏବେ। ମିଳୁନି ଆଉ ପୁଣି ଆମେ ତ ତ ବାହାରେ ରହୁଛେ ତ ପୁଣି ଆଉ ସହରରେ ଏସବୁ ତ ମିଳିବା ବି ବହୁତ କଷ୍ଟ।
ହଁ ଆଉ ନନ୍ ଭେଜ ହଁ ନନ୍ ଭେଜ। କହିଲେ ସେ ଚିକେନ୍ ଟା ଭଲ ଲାଗେ, ମାଛ ଏତେ ଭଲ ଲାଗେନି ଖାଇଦିଏ, କିନ୍ତୁ ଏତେ ମତେ ପସନ୍ଦ ନୁହଁ।
ଆଚ୍ଛା ଆଉ ମଟନ୍?
ନାଁ ମଟନ୍ ଜମାରୁ ଭଲ ଲାଗେନି।
ଏଇଗ୍।
ଏଇଗ୍ ଟା ସେ ଏମିତି ଆଉ ଅ ଅ ବ ସେ ଯୋଉ ଗୋଟେ କୁଟ୍ କୁଟି୍ କୁଟି୍ କି ଯୋଉ ବନାନ୍ତି।
କଣ ଣ ମାନେ ଭୋଜି ଭୋଜିଆ କହୁଛନ୍ତି କି?
ହଁ ହଁ ସେଇଟା ଭଲ ଲାଗେ।
ଅଣ୍ଡା ଭୁଜିଆ ଅଁ ହଁ ହଁ ହଁ ହଁ। ହଁ ମତେ ବି ଅଣ୍ଡାର ସବୁ ଆଇଟ ଭଲ ଲାଗେ। ଆପଣଙ୍କୁ ସବୁଠୁ ବେଶୀ ଚିକେନ ଭଲ ଲାଗେ ଆପଣଙ୍କୁ?
ହଁ ଚିକେନ ଭଲ ଲାଗେ।
ତ ଆପଣଙ୍କୁ ତ ବନେଇ ବିି ଆସିଥିବ?
ନା ମତେ ଆସେନି ମତେ ଆସୁନି ଆସୁନି ସେ ଚିକେନ ବନେଇବା।
ଆଛା ତ ମାନେ କେମିତି ଖାଉଛନ୍ତି ଆପଣ ଯୋଉ ବାହାରୁ ଆସେ ସେମିତି
ହଁ ବାହ ବାହାରେ ମତେ ବାହାରର ଚିକେନ ଏତେ ପସନ୍ଦ ନୁହଁ। ମାନେ ଘର ତିଆରି ହିଁ ଚିକେନ ପସନ୍ଦ କିନ୍ତୁ ସେଇଟା ବହୁତ କମ ଟାଇମ ମିଳେ ଖାଇବାକୁ।
ହଁ ଠିକ କଥା ଏବେ ତ ପୁଣି ଆପଣ ବାହାରେ ରହୁ ଆପଣଙ୍କଥିବ ଖାଇବା ପାଇଁ କିଛି କଥା ନେ ମୁଁ ମୁଁ ଆ ମାନେ ମତେ ଏତେ ମତେ ଏତେ ବହୁତ ଭଲ ସେ ତ ମତେ ଜଣା ନାହିଁ ଆ ମାନେ କିନ୍ତୁ ଖାଇବା ଲାୟକ ଟିକେ ମୁଁ ବନେଇ ମୁଁ ଆପଣଙ୍କୁ ଚିକେନ ରେସିପି ଆପଣଙ୍କୁ କହିଦେବି ମାନେ ଆପଣ ଆପଣ ଯେହେତୁ ଏକା ରହୁଛନ୍ତି ତା ଆପଣ ବନେଇକି ଖାଇଦେବେ।
ହଁ ନା ମୋ ରୁମମେଟ୍ ଅଛି ସିଏ ବଢିଆ ବନାଏ ମାନେ ଭଲ ଭଲ ଲାଗେ। ବନେଇଥିଲା ଥରେ ଦିଥର ଖାଇଚୁ ଆମେ।
ଆଛା ଆଚ୍ଛା। ତ କଣ କହୁଛନ୍ତି ତ ଆପଣଙ୍କୁ ତାହେଲେ ଆପଣ ରେ ରେସିପି ମାନେ ତାହେଲେ ଆପଣଙ୍କୁ ଆଉ କଣ ଦରକାର ରେସିପି ତାହେଲେ ଥାଉ ଆଉ ରୁ
ନା ନା ଆପଣ ରେସିପି ବତେଇ ରି ଦିଅନ୍ତୁ। ତୁ ମୁଁ ଶୁଣିଥିବି ଆଉ ଜାଣିଥିବା କଥା ନା।
ହଁ ହଁ ଜାଣିଥିବା ତ କଥା ରୁବ୍ ବି ରୁମମେଟ ନଥିଲେ କେବେ ଇଚ୍ଛା ହେଲେ କରିକି ଖାଇବେ।
ଉଁ ନା ମୁଁ ସେତିକି କରିପାରିବିନି।
ନହେଲେ ରୁମମେଟ୍ କୁ ସରପ୍ରାଇଜ୍ ଦେଇଦେବେ କେବେ ଗୋଟେ ବନେଇକି।
ମତେ ସିଏ ଗ ମାନେ ସେ ନ ନ ଖା ନ ରାନ୍ଧ ନ୍ଧିଲା ଚିକେନ ପିସ୍ ଟା ଦେଖି ଦେଖିବାର ଟିକେ ସାହସ ହେଇନି। ସେଥିପାଇଁ ଟିକେ ଯାଇନି ମା ମାନେ ମୁଁ ଛୋଟ ଦିନରୁ କେବେ ନନଭେଜ ଖାଉନଥିଲି
ହୁଁ ହୁଁ।
ତ ମତେ ଡର ଯେ କାଳେ ପୁଣି ସେଇ ଖରାପ ଭାବନାଟେ ଆସ ଆସିଗଲେ ପୁଣି ବନ୍ଦ ହେଇଯିବ ନନଭେଜ୍ କହିକି ମୁଁ ଯାଏନି ସାଇଟ୍ ଗୁଡା ହଁ। କାଇଁ ମୁଁ ଛୋଟ ଟାଇମ୍ ରେ ଗୋଟେ ମାଛକୁ ଏମିତି ମାରୁଥିଲେ ଦେଖ ଦେଖି ଦେଇଚି ରୋଡରେ ତ ମତେ ସେତେ ଦିନଠୁ ମାନେ ବ୍ ଉଁ ଘୃଣା ଆସି ଯାଇଥିଲା ଇଏ ସବୁ ଜିନିଷ ମା ମାରିକି ଖାଇବା ଇଏ କରିବା ତାପରେ ମାନେ ମୁଁ ଖାଉନଥିଲି କିନ୍ତୁ ଆ ସେଟା ଦେଖିକି ମତେ ଆ ବହୁତ ଖରାପ ଲାଗୁଥିଲା। ଆ ମ୍ ତାପରେ କିଛି କିଛି ବର୍ଷ ଏବେ ହୋଉଚି। ଏମତି ଡକ୍ଟର କହିବା ପରେ ମତେ ଟିକେ ଖାଇବା ଷ୍ଟାର୍ଟ କରିବା ଏବେ ଚିକେନ ଟା ଖାଉଚି। ନନଭେଜରେ ହୁଁ।
ଆପଣଙ୍କୁ କଣ ଭଲ ଲାଗେ କୁହନ୍ତୁ?
ମତେ ବି ଚିକେନ ଭଲ ଲାଗେ। ଚିକେନ ବିରିୟାନୀ ଭଲ ଲାଗେ ମତେ। କବାବୁ ବୋହୁତ ପସନ୍ଦ। ହଁ ସବୁ ମାନେ ଚିକେନ ଆଇଟମ୍ ଗୁଡାକ ମତେ ସବୁ ଭଲ ଲାଗେ। ମଟନ ଖାଏ କି ନ୍ତୁ ସେ ଡିପେଣ୍ଡ କରେ କି କିଏ ମାନେ କିଏ ବନେଇଚି କେ ମିତି ବନେଇଚି। ଆଗ ମୁଁ ଦେଖେ କି ସେ ଭଲ ଦେଖା ଯାଉଚି ନା ନାଇଁ। ଭଲ ଯଦି ଦେ ଖାଯାଉ ତାହେଲେ ଯାଇ ମୁଁ ତାକୁ ଟିକେ ଟେଷ୍ଟ କରେ ଆଉ ଟଷ୍ଟ ଭଲ ଲାଗିଲେ ଖାଏ। ସେମିତି ଆଉ ଅ ଣ୍ଡା ତ ଅଣ୍ଡା ତ ଯେମିତି ବନେଇଲେ ବି ଅଣ୍ଡା ଭଲ ଲାଗେ। ଅ ଖାଏ ମାଛ ବି ମାଛ ମ ଛଣା ମାଛ ହିଁ ଭଲ ଲାଗେ। ତରକାରୀ ମା ଛ ଏତେ ତେ ମାନେ ଖାଏ କିନ୍ତୁ ଏତେ ଖାଏନି। ଛଣା ମାଛ ଭଳି ଚିକେନ କଷା ଚିକେନ ଝୋଳ ଅପେକ୍ଷା ମତେ ଚିକେନ କଷା ବେଶୀ ଭଲ ଲାଗେ।
ଥାଏ ପାଣି କମ ଯୋଉ
ହୁଁ ହୁଁ ହୁଁ ହୁଁ ମତେ ତ ମାନେ କେତେବେଳେ କଲେ କି ମତେ ବେଳେ ବେଳେ ଏତେ ଇଚ୍ଛା ହୁଏ କି ମତେ ମୁଁ ମାନେ ବନେଇକି ଖାଇଦିଏ।
ହଁ ହଁ।
ହୁଁ।
ଆପଣ ବଢିଆ ମାନେ ଆପଣଙ୍କୁ ଜଣା କହିକି ଆଉ ଆ ମାନେ କରିପାରୁଛନ୍ତି କହିକି ଚାହିଁଲେ ଖାଇ ଦଉଛନ୍ତି। ସେଇଟା ଗୋଟେ ଭଲ ଜିନିଷ।
ହୁଁ ବିଲକୁଲ ମାନେ କିଛି ନଥାଏ ସେ ମାନେ ଆପଣ ସିମ୍ପଲ ବନେଇପାରିବେ ମାନେ ଚିକେନ ନେବେ ଚିକେନ ତ ଆପଣଙ୍କୁ ମାରିନେଟ କରି ତ ଆସୁଥିବ ମାନେ ସେଥିରେ ଟିକେ ଅଏଲ ଆଡ କରିଦେ ହଳଦୀ ଗୁଣ୍ଡ ଟିକେ ଲୁଣ ଆଡ କରିକି ତାକୁ ମାନେ ମାରିନେଟ କରିକି ମାନେ ଚିକେନ ଧୋଇ ସାରିଲା ପରେ ଏ ସବୁ ଆଡ କରିକି ରଖିବେ ତା ତାପରେ ଆପଣ କଢେଇ ନେବେ ସେ ସେଥିରେ ଆଁ ତେଲ ତେଲ ପକେଇବେ ଆଉ ସେଥିରେ ମୁ ଟିକେ ଜୀରା ଆଡ୍ କରିଦିଏ ଜୀରା ତେଜପତା ତାପରେ ପିଆଜ କାଟିଥିବେ ପିଆଜ ପକେଇଦେବେ ଟମାଟୋ ପକେଇଦେବେ। ତାକୁ ମିଶେଇବେ। ଆ ସିଏ ଟିକେ ହେଇଗଲା ପରେ ପୁଣି ସେଥିରେ ସେ ନାଇଁ ପୁଣି ଅଦା ରସୁଣ ପକେଇବେ। ଅଦାରସୁଣ ପେଷ୍ଟ ସେ ପକେଇବେ ତାକୁ ସେ ମସଲା କଷିବେ ତାପରେ ଦେଖିବେ ଏଥିରେ ପୁଣି ତେଲ ଛାଡି ଛାଡି ଏମିତି ମାନେ ପାଣି ତେଲ ଅଲଗା ଅଲଗା ହଉଥିବ ସିଏ ଯେତେବେଳେ ବନିଯିବ ତାପରେ ଆପଣ ସେଇଠି ମାନେ ବା ମସଲା ପାଉଡର ଗୁଡା ଯୋଉ ଥାଏ ତାକୁ ଆଡ କରିବେ। ମସଲା ପାଉଡର ଏମିତି ମାନେ ଆ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ମସଲା ଗୁଣ୍ଡ। ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଯାହାବି ଏସବୁ ସବୁ ଆଡ କରିବେ। ତାକୁ ଭଲସେ ଗୋଳେଇବେ। ଆଉ ମାନେ ସେ ଗୋଟେ ସ୍ମୁଥ ପେଷ୍ଟ ବନିଯିବ ତାପରେ ଆପଣ ଟିକେ ସେଠି ଅଳ୍ପ ଟିକେ ପାଣି ଆଡ କରିକି ମାନେ ସେ ମସଲା ଟିକେ ଭଲସେ ଟିକେ ମିଶି ଯାଉ ଆଉ ସେ ଟିକେ ସିଝି ଯାଉ ବୋଲି ସେ ଟିକେ ଟିକେ ଟିକେ ପାଣି ଆଡ କରିବେ ଆଉ ପାଣି ଆଡ କଲା ପରେ ସିଏ ଯେତେବେଳେ ସିଏ ପୁଣି ଥରେ ଆଉ ଥରେ ତେଲ ଛାଡି ଆସିଲା ବେଳେ ସେମିତି ହେଇଯିବ ଆଉ ଯେ ସେତେବେଳେ ମସଲା ପୁରା ବନଯିବ ତାପରେ ଆପଣ ସେଠି ଚି ଚିକେନ ଆଡ କରିଦେବେ ପାଣି ଦେବେନି ଚିକେନ ରେ ବିଲକୁଲ୍ ଚିକେନ ଆଡ କରିଦବେ। ତାକୁ ଟିକେ ଗୋଳେଇଦବେ ଲୁଣ ମସଲା ରେ ହିଁ ଆଗ ଟିକେ ଦରକାର। ତାପରେ ଚିକେନ ଗୋଲେଇ ଦେଇକି ସାରିଲା ପରେ ତାକୁ ଘୋଡେଇକି ରଖିଦେବେ। ତାପରେ ସିଏ ତାପରେ ମଝିରେ ମଝିରେ ଟିକେ ଟିକେ ଚେକ୍ କରୁ ଥିବେ ମାନେ କାଳେ ଲାଗି ନଯାଉ ତଳେ ବୋଲି ଆଉ ମାନେ ଆସ୍ତେ ଆସ୍ତେ ସେ ଚିକେନରୁ ହିଁ ପାଣି ବାହାରିକି ସେଇଟା ସିଝି ସିଝି ଆସିବ। ସେ ସିଝିଯିବ ଭଲରେ ତାପରେ ଆଁ ଆପଣ ଚେକ୍ କରିବେ ସେ ସିଝି ଗଲା ପରେ ସେ ହେଇଯାଇଥିବ ସେତେବେଳେ ହେଇଯିବ ତାପରେ ସେ ରେ ଆପଣ ଟିକେ ମାନେ ମୁଁ ଲାଷ୍ଟ ଟିକେ କଞ୍ଚା ଲଙ୍କା ଆଡ୍ କରେ କସ୍ତୁରୀ ମେଥି ଯଦି ଅଛି ଆପଣ ଆଡ଼ କରିପାରିବେ ଗରମ ମସଲା ମସଲା ଥାଏ ସେ ଗରମ ମସଲା ଆଡ କରିବେ। ସେ ବହୁତ ଭଲ ଫ୍ଲେବର ଦିଏ ମାନେ ଲାଷ୍ଟ ରେ ସେ ବାସ ଫ୍ଲେବର ଆଉ ସ୍ମେଲ ପାଇଁ କି ତାକୁ ଆଡ କରି କି ରଖିଦେବେ। ଏମିତି କଷା ଏମିତି ବନାଯାଏ ମାନେ କଷା ଖାଇବା ପାଇଁ କି ଏମିତି ବନେଇବେ ଯଦି ଆପଣଙ୍କୁ ଝୋଳ ବନେଇବାର ଥିବ ତାହେଲେ ଆପଣ କଷି ସାରିଲା ପରେ ସେଥିରେ ଆପଣ ପାଣି ଆଡ କରିଦେବେ ତାପରେ ଆପଣଙ୍କୁ ଯେତିକି ପାଣି ଦରକାର ସେ ସେଥିରେ ମସଲା ପାଣି ଚିକେନ ରେ ମସଲା ମିଶି ଗଲା ପରେ ଯେଟିକି ପାଣି ଦରକାର ସେଟିକି ରଖିବା ଆଉ ତାପରେ ଲାଷ୍ଟରେ ସେଇ କସ୍ତୁତି ମେଥି ଗରମ ମସଲା ଆଉ ଲଙ୍କା ସେ ଲାଷ୍ଟ କୁ ଆଡ଼ କରିଦେବେ। ତାପରେ ବନିଯାଇଥିବ ଟେଷ୍ଟି କିଛି ଆପଣ ଖାଇପାରିବେ ଆଉ।
ବଢିଆ ଜିନିଷ ବତଉଛନ୍ତି ଆଉ। ଶୁଣିକି ଭଲ ଲାଗୁଛି ଖାଇବାକୁ ଇଚ୍ଛା ହଉଛି।
ଖାଇବାକୁ ହଁ ଇଚ୍ଛା ହ ମତେ ବି ଆପଣଙ୍କୁ ମୁଁ କହିଲି ଆଉ ମତେ ନିଜକୁ ଇଚ୍ଛା ହଉଛି। ପୁଣି ଖାଇବାକୁ।
ହଁ।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
ଖାଇବା ଟା ବି ଗୋଟେ ଖୁସି।
ହଁ ହଁ ହଁ ଯୋଉଦିନ ଖାଇବା ଭଲ ଥିବ ସେଦିନ ପୁରା ଦିନ ଖୁସି ଖୁସିରେ ଯାଏ ନା। ଭଲ ଲାଗେ। ଠିକ ଅଛି ମ୍ୟାଡାମ ଆପଣଙ୍କ ସାଙ୍ଗରେ କଥା ହେଇକି ମତେ ଭୋକ କଲାଣି ମୁ ଯାଉଛି
ହଁ ଠିକ ଅଛି ମତେ ବି ଇଛା ହେଇଗଲାଣି।
ଆଜ୍ଞା ଠିକ ଅଛି ମ୍ୟାଡ଼ାମ ଧନ୍ୟବାଦ।
ଧନ୍ୟବାଦ।
ହଁ।